ହାଲୋ ହାଲୋ
ହଁ ଆଜ୍ଞା କୁହନ୍ତୁ ନମସ୍କାର।
କଣ କରୁଛନ୍ତି?
ଆଜ୍ଞା।
କଣ କରୁଛନ୍ତି?
କୁହନ୍ତୁ ଏ ମୁଁ ଏବେ ମୋ ଭାଇ ବସିଅଛି ଏଇଠି ସେଥିପାଇଁ ଟିକେ ଫୋନ ଚଲାଉଛି ଘରେ ବସିକି ଆଉ।
ଆଛା ଆପଣଙ୍କ ଛୋଟ ଭାଇ ନା ବଡ ଭାଇ?
ନାଇଁଛ ଗୋଟେ
ବନ୍ଧୁ ଆପଣଙ୍କ କ ଆପଣଙ୍କ କଥା ସ୍ପଷ୍ଟ ଶୁଭୁନି? ବନ୍ଧୁ ଆପଣଙ୍କ କଥା ସ୍ପଷ୍ଟ ଶୁଭୁନାହିଁ?
ଏବେ ଆସିଲା ଏବେ?
ଉ ଏବେ ଆସିଲା ବନ୍ଧୁ ସ୍ପଷ୍ଟ କୁହନ୍ତୁ?
ଆଛା ମୁଁ କହୁଥିଲି ଅନଲାଇନ୍ କ୍ଲାସ୍ ଗୁଡ଼ିକ କରୁଅଛି ଶୁଣ ବନ୍ଧୁ
ବନ୍ଧୁ ଆପଣ କ କଥା ଠିକ୍ ସେ ଶୁଭୁନି?
ଆସିଲା ଏବେ? ଆସିଲା ଏବେ ହଁ ମୁଁ କହିଲି ତାହାର ମଧ୍ୟ ଫୋନ୍ ଅଛି କାରଣ ସିଏ ଅନଲାଇନ କ୍ଲାସ ଗୁଡିକ କରୁଛି ତାର ଆ ସ୍କୁୂଲ ବିଦ୍ୟାଳୟର କାମ ଗୁଡିକ ସେଥିପାଇଁ ତାକୁ ମଧ୍ୟ ଏକ ଫୋନ ପ୍ରଦାନ କରାଯାଇଛି।
ଆଛା। ସେ କୋଉଥିରେ ପାଠ ପଢୁଛନ୍ତି? କୋଉଥିରେ ପାଠ ପଢୁଛନ୍ତି ଆପଣଙ୍କ ଭାଇ?
ପ୍ରାଥମିକ ପ୍ରାଥମିକ ବିଦ୍ୟାଳୟ ପଢୁଛନ୍ତି ଦୁଦ ତୁ ଚତୁର୍ଥ। ଓ ଶ୍ରେଣୀରେ।
ଚତୁର୍ଥ ଶ୍ରଣୀରେ ପଡୁଛନ୍ତି ଆଛା ଆପ ଆପଣ ଆପଣଙ୍କ ଘରେ ଆପଣ ବଡ ନା ଆପଣଙ୍କ ଉପରେ ଆଉ କିଏ ଅଛନ୍ତି ବଡ?
ନାଇଁ ମୁଁ ମଧ୍ୟ ମଧ୍ୟ ମଧ୍ୟମ। ମୋ ଉପରେ ଅ ଜଣେ ଅଛନ୍ତି ଭାଇ ଆଉ ମୋ ତଳେ ଜଣେ ଅଛନ୍ତି ଭାଇ।
ଆଚ୍ଛା ଆପଣଙ୍କର ଆପଣଙ୍କ ପରିବାରରେ କିଏ କିଏ ଅଛନ୍ତି?
ଆଜ୍ଞା ମୋ ପରିବାରରେ ମୋ ବାପା ଅଛନ୍ତି ମୁଁ ଅଛି ମା ଅଛନ୍ତି ଆ ଦୁଇ ଭାଇ ଅଛନ୍ତି। ଆପଣଙ୍କର?
ଆଛା ଆମ ପରିବାରରେ ମଧ୍ୟ ବାପା ଭାଇ
ହୁଁ।
ବଡ଼ବାପା ବଡ଼ବୋଉ ସମସ୍ତେ ଅଛନ୍ତି।
ଆଜ୍ଞା ଆଉ ମୁଁ କହୁଥିଲି ଆପଣ ଯୋଉ ହଁ କୁହନ୍ତୁ କୁହନ୍ତୁ?
କଣ ଖାଇଛନ୍ତି ଆପଣ ଆଜି?
ନାଇଁ ମୁଁ ଏବେ ଏପର୍ଯ୍ୟନ୍ତ ତ ଖାଇ ନାହିଁ ଏବେ ବାପା ଡାକୁଥିଲେ ଖାଇବାକୁ ମୁଁ ଯେହେତୁ ଖାଇବାକୁ ଯିବି ମୁଁ ଭାବିଲି କିଛି ସମୟ ଆପଣ ଯେହେତୁ ମତେ କଲ କଲେ ମୁଁ ଭାବିଲି କିଛି ସମୟ ଆପଣଙ୍କ ସାଙ୍ଗେ କଥା ହେଇ ତାପରେ ଯିବି କିଛି ଖାଦ୍ୟ ଗ୍ରହଣ କରିବି।
ସନ୍ଧ୍ୟାବେଳେ କଣ ଖାଇଥିଲେ ବନ୍ଧୁ।
ଆଜ୍ଞା ସଧ୍ୟା ବେଳେ ତ ମୁଁ ବଜାରକୁ ଯାଇଥିଲି ମୋ ଅ ସାଙ୍ଗ ସହିତ ବା ବନ୍ଧୁଙ୍କ ସହିତ। ଯାଇଥିଲି ଯାଇକି ସେଠି ଜଣ ସାଙ୍ଗଙ୍କୁ ଆଣିଲୁ। ଆଣି ତାକୁ ଅ ତାଙ୍କ ଘରେ ଛାଡି ଦେଇ ଛାଡିଦେଲା ପରେ ଦୁଇ ଜଣ କିଛି ବଜାରରୁ କିଛି ମଟ ଘୁଗୁନି ଖାଇଲୁ ଖାଇଲା ପରେ ତାପରେ ଘରୁକୁ ଆଜ୍ଞା ଆଜ୍ଞା ଘରୁ ଘରୁକୁ ଆ
ଖରାବେଳେ, ଖରାବେଳେ କଣ ଖାଇଥିଲେ ବନ୍ଧୁ?
ଖରାବେଳେ କଣ ଖାଇଥିଲ ବନ୍ଧୁ?
ନାଇଁ ଖରାବେଳେ ସିଏ ବିଶେଷ କିଛି ସେପରି ଖାଇନଥିଲି, ଖରାବେଳେ ଭାତ ଡାଲି ଏବଂ ଶାଗ ଭଜା ଆଉ ଆଳୁ ଭଜା ଗୁଡିକ ହୋଇଥିଲା ସେଥିପାଇଁ ସେତିକି ଖାଇିଥିଲି।
ସକାଳେ ମୁଁ ଖାଇଥିଲି ଖରାବେଳେ ଭାତ, ଡାଲି, ଭଜା, ତରକାରୀ।
ଆଜ୍ଞା। ହାଲୋ ବନ୍ଧୁ ହଁ କୁହନ୍ତୁ।
କୁହନ୍ତୁ କୁହନ୍ତୁ କଣ କରୁଛନ୍ତି ଏବେ?
ଆଜ୍ଞା ନାଇଁ ଏବେ ଆପଣ ଯୋଉ କହିଲେ ହୁଁ। ଆଜ୍ଞା। ହଁ ବନ୍ଧୁ, ମୋ ସାଙ୍ଗରେ ପାଖରେ ଜଣେ ମୋ ଭଗିନୀ ଠିଆ ହେଇଛନ୍ତି ସେଥିପାଇଁ ହାଲୋ